ହାଲୋ କଣ କରୁଛନ୍ତି?
ଏଇ ଅଟା ଚକଟୁଚି।
ଏତେବେଳୁ
ହଁ ଆଜି ଡେରି ହେଇଗଲା ଆଜି ଡେରି ହେଇଗଲା ଶୀଘ୍ର ସରେ ଆମର ଆଜି ଯୋଉ ମୋ ଝିଆରୀ ଟା ଆସ ଥିଲା ତ
ହଁ
ସେଇଥିପାଇଁ ଡେରି ହେଇଗଲା। ସେ ଏ ବେ ଗଲେ ଏଇ ଟିକେ ହେଲା।
ହୁଁ ନଉଟି ଆସିଥିଲେ ଯୋଉ କହୁଥିଲା।
ହଁ ହଁ।
ହୁଁ ହୁଁଁ।
ଝିଅ ଏବେ କଣ କରୁଛି?
ଝିଅ ଏବେ ତଳେ ଅଛି ମୁଇ ଆସିକି ଉପରକୁ ଆଖୁଆ ଗଡ ଟା ଅନ୍ କଲି। ଅନ୍ କରିନି ଲଗେଇକି। କି ଉଁ ଗାଧେଇବା ପାଇଁ ଗଲେ ଗାଧେଇକି ମୋ ଲୁଗା ପଟା ଧୋଇ ଧୂଆକି ସନ୍ଧ୍ୟାାରେ ଗଲେ ଆସି।
ଓହୋହୋ ଏବେ ଗାଧଉ ଛନ୍ତି ଥଣ୍ଡା ହବନି ଛୋଟ ଛୁଆ।
ନାଇଁ ନାଇଁ ତାର ଗରମ ବି ହବ ସେ ତ ବିନା ଏସି ରେ ଶଉୁଛି।
ହଁ।
ହଁ ପୁରା। ବେଶୀ ଏଇନିକା ସେ ସଉଛି ଆମ ମାନ କୁ ଶୀତ ଲାଗୁଛି ତାକୁ ତା ଘଡେଇ ଦେଲେ ସବୁ ନା ଫିଙ୍ଗି ଦଉଛି ପୁରା ଭାତ ଫୁପାଡି ଦଉଛି ଆଉ।
ଆଜି କାଲିକା ଛୁଆ ସେମାନେ ଏସି ତଳେ ଜନ୍ମ ହଉଛନ୍ତି ଆଉ ତାଙ୍କୁ କଣ ଗରମ ହବ। ନାହିଁ କି। ହ୍ୟାଲୋ। ହ୍ୟାଲୋ।
ହଁ ଶୁବୁନି।
ନାଇଁ ଶୁଭୁନି ହ୍ୟାଲୋ ହଁ।
କହିଲି ବାର ଆତରୁ ର ହେଇଯାଇଛି ତ ଏସିି ରେ।
ହଁ ହଁ।
ହଁ।
ସେଥିପାଇଁ ଆଉ ହଁ ହଁ ଛୁଆବେଳୁ ରହିଯାଇଛି ଆଉ।
ହଁ ଏସି ରେ ରଇଗଲାଣି ଗରମ ସମ୍ଭାଳି ପାରୁନି। ସେଇପାଇ ତ ମୁଁ ବାହାରେ ପଳେଇ ଆସିଲି ବ୍ୟାଙ୍ଗୋଲରେ ଥିଲି ଯେ ପଳେଇ ଆସିଲି। ଛୋଟ ଛୁଆଟା ଧନ ଖନ ରହିବା ଟା ଭାରି କଷ୍ଟ।
ଟିକେ ବଡ ହେଇଯାଉ ଯିବେ ଆଉ ହଜବେଣ୍ଡ ରହୁଛନ୍ତି ବୋଧେ ବାହାରେ ଆଉ।
ହଁ।
ଟିକେ ବଡ଼ ହୋଇଗଲେ ଯିବେ ଆଉ।
ନାଇଁ ଇ ଆଡେ ଦେ ଖାଉଛି ଯବ ଫବ କିଛି କରିବା ପାଇଁ ବାହାରେ କେତେ ଦିନ ରହିବୁ ଛୋଟ ଛୁଆ।
ତାପରେ ସ୍ତ୍ରୀ ଛୁଆ ପିଲା ପରିବାରକୁ ଛାଡିକି ରହିବା ବହୁତ କଷ୍ଟ। ତ।
ହୁଁ।
ହୁଁ ଗୋଟେ ଫ୍ୟାମିଲି କୁ ଛାଡିକି ଏତେ ଦୂ। ରରେ ରହିବା କଣ କମ୍ କଷ୍ଟ।
ହଁ ପା ବାପା ମା ଅଛନ୍ତି ଫୁଣି।
ସେଇପରା ସମସ୍ତଙ୍କୁ ଛାଡ଼ିକି ବାହାରେ ରହିବାଟା ବହୁତ କଷ୍ଟ। ଜଣେ ଦିଦିଙ୍କ ସହିତ ମୁଁ କଥା ହେଉଥିଲି।
ହୁଁ।
ସିଏ ପ୍ରେଗନଣ୍ଟ ଅଛନ୍ତି ତାଙ୍କ ସ୍ଵାମୀ କିନ୍ତୁ ବାହାରେ ରହୁଛନ୍ତି କେତେ କଷ୍ଟ।
ଆଉ ମୋ ବଳକୁ ବି ହେମିତି ହେଇଥିଲା। ମୁଁ ପାଞ୍ଚ ମାସେରେ ପାଞ୍ଚ ମାସ ତାଙ୍କ ପାଖେରେ ରହିଲି ସାତ ମାସ ଖଣ୍ଡେ। ରହିଲି ତାପରେ ଭଲରେ ଆସିଲି ବାଙ୍ଗାଲୋର ଏବେ। ରହିଥିଲି ପା ଫୁଣି ପଳେଇ ଆସିଲି।
ଓ ହୋ।
ହୁଁ।
ସେଇଆ ପରାା ନିଜ ଲୋକ ବାହାରେ ରହିଲେ ଭାରି କଷ୍ଟ ଲାଗିବ।
ଓଦା ଦେହ ପା ହେଲା ଦେହ ପା ହେଲେ ବହୁତ ମନେ ପଡିବ ଯାହେଲେବି।
ମନେ ପଡ଼ିବ ମନେ ପଡ଼ିବ ତାଙ୍କର ପରା ସେଇ ଦିଦିଙ୍କର ବି ହଁ ଗୋଡ ପୋଡ ଗୋଳେଇ ହେଇଯାଉଥିବ ବିନ୍ଧା ବିନ୍ଧି ହଉ ଥିବ ଦେହପା ହଉଥିବ ଯାହାହେଲେ
ତମେ ହାତ ମାରିଦେବ ଦେହକୁ ସ୍ଵାମୀ ଛଡା ଆଉ କେହି ନଉ।
ସେ ଥିଲେ କଣ ଏତେ କଷ୍ଟ ଲାଗିବ। ସେ ସ-ସହିପାରିବେନି। ଯାହାହେଲେ ବି ସ୍ବାମୀ ହେଲେ ବି ସିନା ସିଏ ତେଲ ପେଲ ଲଗେଇଦେବେ ଆଉ ହଁ ହଁ ସେଟା ଆମେ ବି ସେଇଟା କରୁଛନ୍ତି ଆମେ ଆଉ ଜାଣିନାହାନ୍ତି କି?
ହୁଁ। ଆମେ ଯେତେ ସିଏ ଆମକୁ ଯେତେ ବୁଝୁଥିବେ ଆଉ କେହି ବୁଝିବେନି ଯାହାର ହାତ ଧରିଚେ।
ବଢ଼ିକି ଆସିଲା ଏତିକ ସବୁ ଜାଇଂଲୁ। ମୁଁ ସ୍ତ୍ରୀ ଟୁ ଭଲ ସେ ସ୍ଵାମୀ ଟାକୁ ଆଉ କେହି ଚିହ୍ନି ନାହାନ୍ତି।
କେହି
ସିଏ ବି ଏ ଆ ସତ କଥା ସ୍ଵାମୀ ଠୁ ଭଲସେ ସ୍ତ୍ରୀ କୁ ବି କେହି ଚିହ୍ନିନାହାନ୍ତି କି ସ୍ତ୍ରୀଠୁ ଭଲସେ ସ୍ବାମୀକୁ କେହି ଚିହ୍ନି ନାହାନ୍ତି ପରସ୍ପରକୁ ସେମାନେ ନିଜେ ହି ଜାଣନ୍ତି କିଏ କେତେ ଭଲ କିଏ କେତେ ଖରାପେ ତା ସ୍ଵାମୀର ଗୁଣ ଗୁଣ ସ୍ତ୍ରୀ କୁ ପଚାରିବ ସ୍ତ୍ରୀ ର ଗୁଣ ସ୍ବାମୀ କୁ ପଚାରିବ।
ଠିକ୍ ଠିକ୍ ଆଉ ସେମାନେ ଅଜଣା ଅଚିହ୍ନା ଥିବେ ପୁଣି ଏ ତେ ନିଜର ହେବେ ଯେ ଶେଷ ନିଶ୍ଵାସ ଯାଏ ତମ ପାଖେରେ ରହିବେ। ନାଇଁ କି?
ଆଉ ଛୁଆ ପିଲା ବାହାଘର ହେଇ ସାରିଲା ପରେ ବାହାଘର ହେଇ ସାରିଲା ପ ରେ ଦି ଜଣଙ୍କର ଭୂମିକା ଟା ଜଣା ପଡେ। ଇମ୍ପୋଟାଣ୍ଟ କେତେ ପରସ୍ପର ବିନା
କେହି କହାବିନା ରହିପରିବେନି।
ବୟସ ଥାଉ ଥାଉ ହେଟା ବୁଝା ପଡେନି ଏତେ।
ହଁ।
ଆଉ ହେଇ ଟାଇମ ରେ ଜଣେ ଜଣଙ୍କୁ ଛାଡି ଦିଅ ଯେତେବେଳେ ଯାଏ ବହୁତ କଷ୍ଟ ଲାଗେ।
ବହୁତ କଷ୍ଟ ସେ ଦିଦି ଙ୍କ କଥା ଶୁଣିକି ମୋତେ ବି ଭାରି କଷ୍ଟ ଲାଗିଲା କହିଲେ ମୋ ତେ ବହୁତ କଷ୍ଟ ଲାଗୁଛି। ଆଉ କଣ କରିବି ମୋତେ ଭାରି ବି ଚଳିତ ଏଇ ଟାଇମ୍ ରେ ସେ କଣ ଖୁସିରେ ରହିବା କଥା?
ଆ ହଁ ଏଇ ଟାଇମ ରେ କାନ୍ଦିବେ ଛୁଆ ବି କାନ୍ଦରା ହବ।
ହବ ତାପରେ ଯେଉ ଡିପ୍ରେସନରେ ରହିଲେ, ଛୁଆ ବି ସେମିତି ଚିଡ଼ଚିଡ଼ା ହେବ। ଇ ଏ ହବ ଆମ୍ କହିଲି ଆଉ କଣ କରିବେ ଦିଦି ଆଉ ଯଦି ଜାଣିଲେ ଯେ ଆପଣଙ୍କ ସ୍ୱାମୀ ଆସି ସିପାରିବେନି। ସେଇଟା ମନକୁ ବୁଝେଇ ଦିଅନ୍ତୁ।
ମୁଁ ବାହାରେ କମ୍ପାନୀ ରେ।
ବାହାରେ କମ୍ପାନୀରେ ଅଛନ୍ତି, ଏ ଦିଦି ଓଡିଶାରେ ତାଙ୍କ ଘର କେଉଠି ପଚାରି ତ ହବନି କିଛି ଆଉ। ସିଏ ତାଙ୍କ ଘର କୋଉଠି ସିଏ ଅଛନ୍ତି ବା ଏଇ ଓଡ଼ିଶାରେ।
ଆଜ୍ଞା।
ଆଉ ସିଏ ହେଉଛି କଣ କହିଲେ ତାଙ୍କ ମନ ବହୁତ ଦୁଃଖ ବହୁତ୍
ଦେଇଦେଇଛି? କମ୍ପାନୀରେ ରହିଲେ ତ ଛୁଟି ନେଇକିନା ଆରାମ୍ସେରେ ଆସି ହବ ତିନି ମାସକୁ ଥରେ।
ଆସିଲେ କେଜାଣି ଆସିଲେ ଦିନେ ଦି ଦିନ ରହୁଛନ୍ତି ପଳଉ
ଦିନେ ଦିଦିନ କମ୍ ଆରାମ୍ସେରେ ପାଞ୍ଚ ଛଅ ଦିନ ଆଠ ଦଶ ଦିନ ବି ରହୁଚନ୍ତି ନା?
ହଁ ତାଙ୍କର କଣ କି ମୋ ପ୍ରୋବ୍ଲେମ୍ ତ ମୋତେ ଜଣାନାହିଁ ସିଏ କିନ୍ତୁ ବହୁତ୍ ତୁ ମନ ଦୁଃଖ କରୁଚନ୍ତି, ମୁଁ କହିଲି ମନ ଦୁଃଖ କରନା ମନ ଦୁଃଖ କରିକି ତ କିଛି ଲାଭ ହିଁ ନାହିଁ। ହଁ ତମେ ଏଇ ଲାଗି ଖୁସିରେ ରହିବା କଥା ଟିକେ ଖୁସିରେ ରୁହ ମାଇଣ୍ଡ ଆମେ ସିନା ବୁଝ ହେଲେ ତାଙ୍କ ମାଇଣ୍ଡ କଣ ଫ୍ରି ହେଇପାରିବ ନିଜର ଲୋକକୁ ମନେ ପଡିବ ଏଇ ଟାଇମରେ ଆଉ।
କଥା ହେଇକି ଖାଲି ଟାଇମ୍ ପାସ୍ କରିବା କଥା ଆଉ।
କରିବା କଥା ଆଉ।
ଆଉ କାର୍ୟା ଆପ୍ ରେ ଏତେ ସାଙ୍ଗସାଥି ଅଛନ୍ତି କଥା ହୁଅନ୍ତୁ ଆଉ କଣ କରିବା। ଆମ ଭାଗ୍ୟ ବୋଦକରେ ଆମର ଯୋଉ ଗୋଟେ ଥାଏ ମନା କରୁଥିବ ଚାହିଁଲେ ତା ସ୍ୱାମୀ ତାଠୁ ଦୂରରେ ଯାଉ କି କହ ଦୂରରେ ଖାଲି କର୍ମ ପାଇଁ ଛୁଆ ପିଲାଙ୍କୁ ଅନେଇକି ଖାଲି ଯିବା କଥା।
ପେଟ ପାଇଁ ଏତେ ନାଟ।
ହଁ।
ଆଉ ନହେଲେ କିଛି ନାହିଁ ଓଡିଶା ଭିତରେ ରହିଲେ କଣ ପନ୍ଦର ଦିନି ମାସରେ ଥରେ ଆସିପାରିବେ ଦେଖିବେ, ଆମ ସାରେ କଣ ଆମର ଡେଲି ସିଏ ଟାଟାରେ ଅଛନ୍ତି ଆମର ଡେଲି ଯିବା ଆସିବା କରନ୍ତି।
ହୁଁ-ହୁଁ।
ସବୁଦିନ ଏଇ ଯାଇଚନ୍ତି ଦିଟା ବେଳେ ଏଇ ଆସିଯିବେ ଆଠଟା-ଆଠଟା ବେଳକୁ ପଳେଇ ଆସିବେ।
ଟାଟାରେ ଆମ ହଜବେଣ୍ଡଙ୍କ ପାଇଁ ବୁଝିଲୁ ଯେ କେହିବି ଚିହ୍ନା ପରିଚ ହଁ କରିଦବୁ ହଁ କରିଦବୁ ଏମ୍ତି ଖାଲି ଖେଳୁଚନ୍ତି ଆଉ।
ହଁ ସିଟ୍ ଯଦି ଭେକେନ୍ସି ଥିବ ତାହେଲେ ହେଇପାରିବ।
ହୁଁ।
ଆଉ ଆପଣଙ୍କ ଘର କୋଉଠି କି?
ଆମର ଢେଙ୍କାନାଳ ପପର୍ ଢେଙ୍କାନାଳ ନୁହଁ ଏଟା ଆଡ୍ରେସ୍ ତା କହିବା ତ ମନା ପପର୍ ଢେଙ୍କାନାଳ ନୁହଁ ଆଉ। ଯାଉଛି କିନ୍ତୁ ସେଇଥେରେ ଆଉ।
ହୁଁ-ହୁଁ-ହୁଁ ତ ସେଇଠି ପାଖରେ କୋଉଠି ବୁଝାବୁଝି କରିକି ପଳେଇ ଆସନ୍ତୁ ନହେଲେ ବାହାରେ କେତେଦିନ ରହିବେ।
କେହି ଜଣାଶୁଣା ନାହାନ୍ତି ହେଲା, ଭଲ ପାଠ ପଢୁଥିଲେ
ଆମେ ତ କେଉଁଝର ବହୁତୁ ଦୁରିଆ ହେଇଗଲୁ ନାଇଁ କି ନହେଲେ ଏଇଠି କୋଉଠି ବୁଝାବୁଝି କରିଥିଲେ ରହିଯାଇଥାନ୍ତେ।
ତ ଏମିତି ତ ଚିହ୍ନାପରିଚ ଥାଆନ୍ତି ହେଲେ ହନ୍ତା ସିନ୍ତି କେହି ନାହାନ୍ତି।
ନାହାନ୍ତି ଆଉ କେତେ ଦିନ ବାହାରେ ରହିବି ଖଟିବେ।
ସେମିତି ହାତ ଥିଲା ମାନେ କିଏ କମ୍ପାନୀରେ ଅଛି। ସିଏ ଏ ଚାରିଟୋକତ ଛାଡିଲେ ହବ ଆଁ ମୋର କିଏ କମ୍ପାନିଆଣି ନାହାନ୍ତି। ଚିହ୍ନା ପରିଚିତ ନିଜ ଲୋକ ହିଁ ଶତ୍ରୁ ପାଲଟି ଯିବେ।
ହୁଁ ହୁଁ।
ସେଇପା।
କେହି ମାନେ ନିଜ ଲୋକ ତ ବେଶୀ ଶତ୍ରୁ ହେବେ କେହି କାହା ଭଲ ଟା ଦେଖିପାରିବେନି ଆଉ। କେଇ କା ଭଲ ଟା ଚାହିଁବେନି।
ଏବେ ଭାଇ ଆଡୁ କେମତି ଜଣାଶୁଣା ହେଲେ କିଏ କରିଦଲେ ଭାଇ ଇଆଡେ କେମିତି ଜଣାଶୁଣା ହେଲେ।
ହୁଁ ଆମର ଆମର ଏଇ ପାଖରେ ପରା ଆଉ ଜମା ଛଅ ସାତ କିଲୋମିଟର। ବାଇକ ରେ ଡେଲି ଯିବା ଆସିଆ କରନ୍ତି।
ଯାଜପୁର କି?
ନାଇଁ ଯୋଉ ବ୍ରାହ୍ମଣୀ ପାଳେ ଜାଣିଚୁ।
ଆଗ ଆଜ୍ଞା।
ହୁଁ ହୁଁ ସେଇଠି।
ହୁଁ ଭେକେନ୍ସି ଖାଲି ହେଲେ ଦିଦି ଜଣେଇବେ ତ।
ହଁ ହଁ ଜଣେଇବି ଜଣେଇବି।
ହୁଁ।
ଯଦି କେତେବେଳେ ପିଲା କୋଉଠି ଆବଶ୍ୟକ ହୁଅନ୍ତି ମୁଁ ଜଣେଇବି।
ସେ ଆଇଟାଇ କରିଚ଼ନ୍ତି ଆଇଟାଇ କରିକି ମେକାନିକାଲରେ ଅପରେଟର ଅଛନ୍ତି ବାହାରେ।
ହଁ ହଁ।
ହୁଁ ହୁଁ।
ହଁ ମୁଁ ନିଶ୍ଚିନ୍ତ ଜଣେଇବି ସମସ୍ତେ ଆମେ ଭଲରେ ରହିଲେ ଭଲ।
ହଁ।
ଆରେ ଜଣେ ଖଟୁଚ଼ନ୍ତି ମାନେ ପରିବାରକୁ ଛାଡ଼ିକି କଷ୍ଟଟା କଣ ସିଏ ହିଁ ଅନୁଭବ କରୁ ଥିବେ ଆଉ ତମେ ବି ଅନୁଭବ କରୁଥିବ।
ଉଁ ହୁଁ।
ତାଙ୍କଠୁ ଦୂରରେ ରହିଚ ନା।
ହୁଁ ଝିଅ ଟା ଖସି ପଇଲା ଯେ ହାତଟା ବାଡେଇ ହେଲା ୟାକୁ ତାକୁ କହିକି ହସ୍ପିଟାଲ ନବୁ। ପ୍ରୋବେଲେମ ଦେହ।
ଛୋଟ ଛୁଆଙ୍କର କେତେ ଦେହ ଖରାପ ହଁ ବା ନିଜ ଲୋକ ଯେମିତି ଥିବେ ସାଙ୍ଗେ ସାଙ୍ଗେ ନେଇଯିବେ ଆଉ। ହଉ କରୁଚି ଆମେ ଆଉ କେତେବେଳେ କଥା ହବା।
ଆଜ୍ଞା ଆଜ୍ଞା ହେଉ ଜାଉଛି।